ହାଲୋ ହଁ ଆରେ କଣ୍ କରୁଚୁ?
ହଁ ଏଇଠି ବୁଲାବୁଲି ଟିକେ ଚାଲିଚି।
ଆଉ ତମ ଗାଁରେ ଖେଳ ଫେଳ ହଉଥିଲା ନା କଣ?
ହଁ ଗାଁରେ ଚାଲିଥିଲା ଖେଳ ଆଉ।
ଅଛିି ଭୁବନେଶ୍ଵର ରେ।
ଆଚ୍ଛା ଆଚ୍ଛା କାମ ଫାମ ସରିଲାଣି ସବୁ?
ହଁ କାମ ସଇଲା ତ ଏଇଠି ଫ୍ରି ହେଇକି ଟିକେ କହିଲଗ କଲ୍ କରିଦବା କଣ କରୁଚି କଣ ନାହିଁ ଆଉ। ଆ ଗାଁରେ ଖେଳ ଫେଳ ଜୋର୍ ସୋର୍ ରେ?
ହଁ ଜୋର୍ ସୋର୍ ରେ ଖେଳ ଚାଲିଚି ତାପରେ ଏପେଟେ ଥିଲା ଏକ ପ୍ରିମିୟର୍ ଲିଗ୍ ଆମର ଏଠି।
ହଁ ପୁରା ଖେଳ ପୁରା ଧୁମଧାମ୍ ହେଇଥିବ ଆଉ।
ହଁ- ହଁ ଆ ଚାମ୍ପିଅନ ଆଉ।
ଆଉ ସବୁ କିଏ କିଏ ସବୁ କେମିତି କଣ ଭଲ ଖେଳିଲେ କିଏ କିଏ?
ଡିଷ୍ଟି ହେଇଥିଲା ପୁରା ଚାରିଆଡୁ ଆଇଥିଲେ ପିଲା। ସବୁଆଡୁ ଆସୁଥିଲେ ପିଲା କିଛି କୁଆଡୁ କିଛି ଅସୁବିଧା ହେଇନଥିଲା। ଖେଳଫେଳ ସବୁଆଡ଼େ ଥିଲା ସବୁପିଲା ଭଲ ଖେଳିଲେ ବିକାଶ୍ ଭାଇ ସେ ଆମର ଗୋଟେ
ଓହୋ ଏମିତି ସବୁ ତାହେଲେ ଖେଳିଚନ୍ତି ଭଲ ଭଲ ସବୁ।
ହଁ- ହଁ -ହଁ -ହଁ ଖେଳିଚନ୍ତି ପିଲା ଭଲ -ଭଲ ଖେଳିଚନ୍ତି।
ଏମିତି ଚାଲୁ ଆଉ ଖେଳ ତାହେଲେ ଗୋଟେ ସିଜିନ୍ ପୁରା ଧୁମ୍ ଖେଳି ଦେଇଚ?
ହଁ ପୁରା ଜୋରଦାର୍ ପିଲା ସବୁ ଭଲ ଖେଳିଚନ୍ତି। ସବୁ ଆଡୁ ତ ଆସିଥିଲେ ପିଲା ଆଉ- ଆଉ କାହିଁ ନ ଖେଳିବେ ବା ପିଲା। ମୁଁ ରେଡ଼ି ହରଦମ୍।
ଆରେ ଏଇଆ ଆଉ ଗାଁ ପିଲା ବି ସବୁ ଖେଳୁଥିଲେ ଆଉ ନା?
ଗାଁ ର ସବୁ ସବୁ ମୁଁ ତ ବାହାର ପିଲାକୁ କୌଣସି ଡାକିବାର ନାହିଁ ଗାଁ ର ପିଲାଙ୍କୁ ଧରିକି ଚଲେଇଚି।
ହଁ ମ ଗାଁ ପିଲା ଖେଳନ୍ତୁ ଭଲ ଆଉ ଗାଁ ପିଲା ହିଁ ଖେଳିଲେ ଭଲ ବାହାରେ ପିଲା କଣ ପାଇଁ ଡାକିବ ଗାଁ ପିଲା ଟିକେ ଖେଳନ୍ତୁ।
ନାଇଁ ନାଇଁ ବାହାର ପିଲା ଡାକିବାର କିଛି କଥା ନାଇଁ ଯେ ପିଲା ଭଲ ଥିଲେ ତ କିଛି ଅସୁବିଧା ନାହିଁ ଗାଁର ଆମ ଗାଁ ପିଲା ସବୁ ତ ଭଲ ଖେଳୁଚନ୍ତି ହେଲେ। ତେଣୁ ଯଉମାନେ ଭଲ ଖେଳୁଚନ୍ତି ତାଙ୍କୁ କାହିଁ ଛାଡିବା।
ଏଇ ସିଜିନ୍ ରେ ତାହେଲେ ଏଇଆଡେ ସବୁ ଖେଳିଦେଲ ଆଉ ପୁଣି ଆଉ ଗୋଟେ କୁଆଡେ ଯାଇଥିଲି ଖେଳିଦେଇଚି ଭଲ ବି ହେଇଚି ଆଉ।
ହଁ ହେଟା ତ ପୁରା ଇଏ ଆଉ।
ହଉ ଚାଲୁ ଆଉ କି ଖେଳଉଛି ନା ଆଉ ସମସ୍ତେ ହେନ୍ତୀ ଖେଳିଇ ପାରିବେନି।
ହଁ ସବୁ ତ କିଣା ପିଲା ଆଉ।
ଗାଁ ପିଲା ହେଲେ ଯାହେଲେ ବୁଝିୁସୁଝିକି ସମସ୍ତେ କଣ ସମସ୍ତଙ୍କର ମାଇଣ୍ଡ ଅଛି ସେ ସମସ୍ତେ ବୁ ଝୁ ଜି ଖେଳିପାରିବେ।
ଆମର ସମସ୍ତେ ଆମ ଗାଁ ପିଲା ଖେଳୁଛନ୍ତି କାହିଁ ନ ଖେଳୁନାହାନ୍ତି ବୋଲି। ଖାଲି ହେଇ ଖାଲି ହେଇ ଲେଫ୍ଟି ଚକରରେ କେତେ ଜଣ ହବ ଖାଲି। ଡ଼ାଉଁଲି ବଦଳରେ ବାଉଁଲି ବାଉଁଲି ବଦଳରେ ଡ଼ାଉଁଲି ଦଉଛନ୍ତି। କଦର୍ଯ୍ୟ ଖେଳୁଛନ୍ତି ତାର ପଡିଆ ମିଳିବାର ବା ବହୁତ ଫାଲତୁ ଖେଳୁଛନ୍ତି।
ଅ ହ ହଉ ଆଉ। ଚାଲିଜି ଆଉ ଆଉ ଖାଇବା ପିଇବା କଣ ହେଲାଣି?
ନାଇଁ ଖାଇବା ବୋଲେ କଣ ଆଉ। ସେଇ ଟିଫିିନ ଟିକେ ହେଇଥିଲା। ସାତଟା ହେଲାନି ଟିକେ ଜଳଖିଆ ଫଳଖିଆ ବେଳଟେ ଖାଇଥିଲୁ ଟିକେ। ଆଉ ଚା ଫା ଟିକେ ମାଡ ହେଇଥିଲା ଆଉ ଆଉ ତୋର?
ଏ ଯାଇଥିଲି ଟିକେ ଆମ ଏଇ ଛକ କୁ ଯେ ଟିକେ ପିଲାଙ୍କ ସହ ଯାଇକି ଟିକେ ଅଣ୍ଡା ଚୋପ୍ ଟିକେ ଖାଇକି ଆସିଥିଲି ଟିକେ ଆଉ।
ଆଜି ଏଇ ଗୁରୁବାରଟାରେ।
ଆରେ ମନେ ନାହିଁ ଖାଇଦେଇଛି ଆଉ କଣ କରିବା ମନେ ନାହିଁ ଖାଇଦେଇଛି ଆଉ। ଖାଇସାଇଲିଣି ତ ଆଉ କହିଲେ କଣ ହବ।
ଅହ ହଉ ହଉ ହଉ ହଉ ଚାଲିବ। ଏଇ ଟେ ଚିକେନ ଟେ ବଡେଇ ଦିଅ ନହେଲେ ଅଣ୍ଡା ଯଦି ଖାଇସାଇଲଣି ଆଉ ଚିକେନ ଟେ ବାଡେଇ ଦିଅ।
ଚିକେନ ନାଇଁ ବା ସେସବୁ ଖାଇବା ଘରେ କଣ ଆଁ ଗୁରୁବାର ହେ ରହୁଛି ଆମର। ମୁଁ ଏଟା ମୋର ମନେ ନାହିଁ ଗୁରୁବାର ବୋଲି ହୁଁ ଖାଇଦେଲି ନା ଆଜି ଆଉ।
ଆମର ତ ଗୋଟେ ଅବଶ୍ୟ ଦୋକାନ ଖୋଲା ଅଛି ନାଇ ଦେଖିବା। ଆଉ ରାଜଗିରି ଆଉ ରାଜଗରି କିଆଁମ୍ପ।
ରାଜଗିରି କ୍ୟମ୍ପିଂ ହବ ଆଉ। ଆଉ ତାହେଲେ ନିୟୁ ୟେରରେ ଆସିବ ଆଉ।
ହୁଁ।
ନ୍ୟୁ ଇୟର ଆସିଲେ କ୍ୟାମ୍ପିଙ୍ଗ ପଡିବ ଆଉ ବୁଲିବାକୁ ପଳେଇବା ଆଉ। ଏଥର ପିଲା ସବୁ ଭଲ ଏଥର ପିଲା ଟିକେ ଭଲ ଭଲ ପିଲାଙ୍କୁ ନେବାକୁ ପଡିବ।
କାହିଁ କଣ ଚାଲି ପାରୁନାହାନ୍ତି କି।
ଆରେ ଯାହା ହେଲେ ବି ଚାଲି ପାରୁନାହାନ୍ତି ନା।
କୁଇଁଣ୍ଟାଲେ ଆକୁ କୁଇ କୁଇଁଟାଲିଆ ଲୋକଗୋରା ଚାଲୁଚନ୍ତି ଆଉ ଆଉ ଏଇ କୋଡି ତିରିଶ କିଲିଆ ପିଲା ଗୋରା ଚାଲିପାରିବେନି।
ମୁଁ ସିନା ଚାଲିକି ପଳଉଚି ସବୁ ପିଲା ଚାଲିକି ଯାଇପାରୁ ନାହାନ୍ତି ଏତେ ବାଟ ଦୁ ଦୁରିଆ ହେଇଯାଉଚି। ବୋହୁତ ଦୂର ବାଟ ହେଇଯାଉଚି। ଆରେ ହେଇ ଥରକ ଆସିକି ଫୁଣି ଆମେ ଗୋଟେ ଖେଳିବାକୁ ପଳେଇଥିଲେ ନା।
ହାଁ ଫାଇନାଲ ଲିଗ୍ କ୍ଵାର୍ଟର ଫାଇନାଲ ସାତ ଜଣ ଯାଇ ମ୍ୟାଚ୍ ଖେଳିଚେ।
ହିଆଡୁ ଆସିକି ପିଲା ବି ଖେଳିକି ପୁରା ଜୋସୋରେ।
ସାତ ଜଣ ସତ ଜଣ ପୁଣି ମୁଁ ହୋଉଚି ମ୍ୟାନ ଅଫ ଦି ମ୍ୟାଚ।
ହଁ ବା। ନାଁଇ ଏଇଥର ଆଉ କୁଆଡେ ଗୋଟେ ଆଉ ଏଥର ଥର ଆଉ ଗୋଟେ କୁଆଡେ ଗୋଟେ ପ୍ରୋଗ୍ରାମ କରୁନ।
ମହେନ୍ଦ୍ରଗିରି।
ଯୁଆଡେ ହେଲେ ଗୋଟେ ଯିବା ପିଲା ଟିକେ
ଆରେ ରାଜଗିରି ନହେଲେ ମା ନହେଲେ ନହେଲେ ମାଲ୍ୟଗିରି।
ନା ମ ଏତେ ବାଟ ଦୁରିଆ ବାଟ ହେଇଯାଉଛି।
ଆଉ ସୁନା ଟାଙ୍ଗିଆ ପାଇବ ଆଉ।
ହୁଁ ହୁଁ।
ଆଉ ବାବୁସାନ ଆମର ଫିଲ୍ମ କରୁସନ୍ତି ଆଉ।
ହୁଁ।
ସୁନା ଟାଙ୍ଗିଆ ଭିତରେ ଗୋଟେ ପାଇଥିଲା ଦେଖିଚଟି?
ମୁଁ ଦେଖିନି ଏଇ ଫିଲ୍ମ ଆଉ।
ଇସି କଦର୍ଯ୍ୟ ଆଉ। ହେଲେ ସିନା ଗୋଟେପ୍ରକାର ହେଇଥାନ୍ତା। ଆମ ପିଲା ତ ରେଡି ଆଉ ହେଇଥିରେ ଯିବା ପାଇଁ ଆଉ ପିଲା ଯିବା ପାଇଁ ରେଡି।
ପିଲା ପ୍ରବଳ ଏନା ଗାଁରେ କାମଦାମ କୁଆଡେ ଯାଉନାହାନ୍ତି ବେଶୀ ପିଲା ପ୍ରାୟେ। ଗାଁରେ ଯେତେବଳେ ଦେଖିବ ଆଭେଲେବୁଲୁ।
ହଁ ଆସ ବୁ ହଁ ଖାଲି କୋଉଠିକି ମାନେ ଆମେ ଦେଇଦେବୁ ଇଣ୍ଟରଭିୟୁ ବୋଲେ ଏଗାର ପିଲା ଏକ ଧାଇଁବେ।
ହୁଁ ପିଲା ସବୁ ଯିବେ ଖେଳି ବାକୁ।
ଖେଳିବାକୁ ସବୁ ସବୁ ଖେଳିବାକୁ। କିଛି କିଛି ନୁହଁ ସବୁ ଶସ୍ତା ସୁନ୍ଦର ମଝବୁତ।
ଏମିତି ଚାଲୁ ଆଉ ଖେଳ ଟାକୁ ବଜାଇ ରଖିଥା ଆଉ।
ଏଇଠି ତ ଆଉ ଅଲ ଓଡ଼ିଶା ଆଉ।
ହଉ।
ଏଇଠି ତ ଅଲଓଡ଼ିସା ହେଇଥିବ ଆଉ ଡିଷ୍ଟା ଡିସେମ୍ବର ରେ କୋଉଠି ବ୍ୟାଚ ଫିଷ୍ଟିପରା ହଉଛି।
ଏଇ ଏ ବ୍ୟାଜ ଫିଷ୍ଟି କୋଉ ବର୍ଷ କଣ ଲାଇନ ହେନ୍ତିରେ କିଛି କରୁନାହାନ୍ତି। ଏ ମୁଁ ବି କଉ ବ୍ୟାଚ ଫିଷ୍ଟିରେ ଆସିପାରୁନି। ଠିକ୍ ସେ କ ବାରେପଡନି ମୁଁ ଗାଁରେ ଏଇଠି ଥିବି ମାସେ ଯାଏଁ। ତାପରଠୁ ବ୍ୟାଚ ଫିଷ୍ଟି ହବ।
ଡାକିଲେ ପିଲାଙ୍କୁ ନା ନାଇଁ ଯିବୁନି। ତାପରେ ପିଲା ମନ ଦୁଃଖ କରୁଛ
ଗାଁ ଗାଁରେ ସେ ଥିବ ସେସିନି ଏଠି ଗାଁ ରେ ତମମାନେ ରହୁଛ ଯାହାଲେ କଉଠି ଗୋଟେ ସୁବିଧା ଅସୁବିଧା ଭଲନ୍ଦରେ ଯାହାଲେ ଗୋଟେ କରିପାରୁ
ନାଇଁ ପିଲାଙ୍କର ମନ ଦୁଃଖ ପରା ଭାରି କା ଆଉ କାହିଁକି ଡାକିଲେନି। କେବଳ ଆମେ ଡାକିଲେ ହିଁ ପିଲା ଯିବେ ଅନ୍ୟ କୌଣସି ପିଲା ଡାକିଲେ ପିଲା ଯିବେନି। ନା ତୁ କାହିଁ ଡାକିଲୁନି ହର୍ତ୍ତା କର୍ତ୍ତା ଦଇବ ବିଧାତା ଆଉ।
ହଉ ଯାହା ହଉ ଏଥର ଗୋଟେ
ପିଏ କରୁଛି। ଆଉ ଯିଏ ଯେମିତି ଚଲଉଛନ୍ତି ଆଉ ସଂସ୍ତା ଚାଲୁ।
ଚାଲୁ ଯେମିତି ଯେମିତି ହେଇ ସମସ୍ତ ଚାଲୁ ଏ ତାହେଲେ ଫିଷ୍ଟି ହବ?
କହୁଛ ତ ହେବ ବୋଲି। ତୁମେ ଚଲେଇଲେ ଆମେ ଚଲେଇବୁ ଏପଟେ।
ଦେଖିଆ ଧରଯଦି ଥିବ ମୁଁ ସଦାବେଳେ ବ୍ୟାଚଫିଷ୍ଟି ଟାଇମ୍ ରେ ଗାଁରେ ଥିବି ଚାରି, ପାଞ୍ଚ ଦିନ ଆଗରୁ ଯାଇଥିବି ଚାରି, ପାଞ୍ଚ ଦିନ ଆଗରୁ ଗଲେ ମୁଁ ଆସିବି କି? ମୁଁ ଗାଁରେ କୌଣସି କାମ ହେଲେ ବି ଆସିବିନି ରହିଯାଇଥିବି ରହିଯାଇଥିବି। ରହିଗଲି ଆଉ ଯାଇଥିବି ଆଉ ଆସିବିନି।
ନାଇଁ ଆମେ ଏଥର ମାନେ ଆଗୁଆ ପ୍ରିପାରେସନ୍ କରାହେଇଚି ପିଲାଙ୍କ ଧରିକି। ଆଉ ପିଲା ନାଇଁ ପିଲାଙ୍କୁ ଏଥର ଆଗୁଆ ଆଗୁଆ ସୂଚିତ କରାହେଇଯିବ ପିଲାଙ୍କୁ।
ଗୋଟେ ଟାଇମରେ ଗଲେ ବି ହବ ଯେ ଏଇ ଏ ବାହା ସାହା ସବୁ ହେଇଗଲାଣି ସବୁ ଆସୁଛନ୍ତି ସେ ଟ ଅବାଗିଆ ଲାଗୁଛି ଆଉ। ତମେ ମାନେ ସିନା ସବୁ ମିଶିକି ଯାଇଛ ବୋଲି ସମସ୍ତଙ୍କ ସହିତ କଥା ହେଇପାରୁଛ ଆମକୁ ଟିକେ ଅବାଗିଆ ଲାଗୁଛି।
ନାଇଁ ନ ନହେଲେ ଯ ନାଇଁ ନାଇଁ। ଝିଅ ପୁଅ ତ ସମସ୍ତେ ଯାଉଛୁ।
ଭଲ ନାଉ ଭଲ ଆଉ ସମସ୍ତେ ନଆଇଲେ ତମେ ବି ଆସିଲେ ଭଲ।
ପୁଅ ଝିଅଙ୍କ କଥା ତମ ହେଇତିରେ କିଛି କଥା ନାହିଁ ସମସ୍ତେ ମିଶୁ ମିଶୁ ଯାଉଛି ସବୁଥର।
ଉଁ।
ସ ମତେ ବି ଯିବା। ଏଥର ତ ମାନେ ଆଉଟ୍ ଅଫ୍ ଷ୍ଟେଟ ଯିବା ହାରି ଆଉ।
ହୁଁ ହୁଁ ହୁଁ।
ଆଉଟ ଅଫ ଷ୍ଟେଟ ବୁଲ ପ୍ରବଳ ଜାଗା।
ଏଇ ଗୋଟେ ଜାଗା ତ ଆଉ କୋଉଟେ ଜାଗା ଏଇଠି ଯାଇକି ଟିକେ ଭୋଜି ଫୋଜୀ ଟିକେ କରିକି ଆସିବା କଥା ଉ।
ଜାଗା ନାଁଟା କଣ?
ଜାଗା ସିଲେକ୍ଟ ସିଲେକ୍ଟ କରାହବ ଆଉ।
ହଁ ଦେଖିଆ ଦେଖିଆ ଦେଖିଆ ସିଲେକ୍ସନ୍ ହଁ ସିଲେକ୍ସନ୍ ଗୋଟେ କରିକି ଭୋଜିଭାତ ଟେ ନହେଲେ ପିଲା ଟିକେ ଆର ହଉଛନ୍ତି ଆଉ।
ଉଁ।
ପିଲାଙ୍କୁ ଟିକେ ଖାଚିଦବା ନା ଚୋବଡ ଚୋବଡ କରିକି।
ନା ଭୋଜି ବା ଭୋଜି ବାତ ଟିକେ ବର୍ଷକୁ ଥରେ ଭୋଜି ଭାତ କଲେ ଭଲସମତୀ ଙ୍କ ସହିତ ମିଶିକି।
ହଁ ହଁ ହଁ ସମସ୍ତେ ମିଳିମିଶିକି ରହିଲେ ସିନା ସମସ୍ତେ ଚାଲିବ। ଆଉ ଏକୁଟିଆ କେତେ ଖାଲି କର ବୋଲି କରିବ।
ହ ସମସ୍ତେ ମିଳିମିସି ଟିକେ ରହିବାକୁ ପଡିବ ଆଉ। ଆଉ ସମସ୍ତେ ଜେଜା କାମରେ ରହିଯାଉଛନ୍ତି ଆଉ କେହି ଆସୁନାହାନ୍ତି।
ନାଇଁ ସମତି କି ଡାକିବା ନା କିଛି କୌଣସି ଇଏ ନାହିଁ କାହାକୁ ଛାଡ଼ିବା ନି ଏଥର। ରାଜ୍ୟ ଗିରି ମହେନ୍ଦ୍ରଗିରି ଏସବୁ ମାଲ୍ୟଗିରି ଯାହାରି।
ହୁଁ ହୁଁ।
ନାଇଁ ଭାରି ପସନ୍ଦିଆ ଜାଗାଟା ତ ମୋର ଆଉ।
ହଉ ଦେଖିବା ଆଉ କଁ ହଉଛି ଆଉ।
ମାନେ ଖାଇବା ପିଇବାଟା ଖାଇବା ପିବାଟା ହେଲାନି କି ଆରଥରକ ଠିକ ରେ।
ହୁଁ ଖାଇବା ସଫିସିଏଣ୍ଟ ହେଇଥିଲା, ବହୁତ ହେବୀ।
ଆମେ ତ ମଙ୍ଗଳବାର ଯାଇଥିଲୁ ଆମେ ଖାଲି ସାଧା ଖାଇ ଖାଇକି ମଲୁ।
ସାଦା ରେ ତମର କଣ ପ୍ରବଳ ଆଇଟମ ହେ
ଓଫ, କୋବି ପକଡ଼ା।
ହୁଁ।
ଛତୁ, ପନିରି
ସବୁ ହେଇ ସବୁ ହେଇ ଆଇଟମ୍ କିଛି ଖରାପ ପିଲା ଢେର୍ ଖାଇଛନି। ବଳିଛି ଫୋଫ ଫୋପଡ଼ା ଫିଙ୍ଗା ହେଇଛି।
ଚଉମିନ୍ ଖାଇ ଦେଇଛନ୍ତି।
ହୁଁ।
ଟିକେ ପକେଇକି କଣ କିମା। ଚିକେନ୍ କିମା ଟିକେ ପଡିଥିଲା।
ଅ ହଉ ଗୋଟେ କାମ ଆଇଲାଣି ରଖୁଚି ଆଁ ପରେ କଲ୍ କରୁଛି।
ହ ହଉ।
ରହୁଛି